ହୁଁ!
ହଁ କଣ କରୁଛ?
କଣ ଆଉ ଶୋଇଛି ଆଉ କୁହ ତମେ
ଏ ବସିଛି ଆଉ ଇଆଡେ ଆମର ବର୍ଷା ଘଡଘଡି ଜୋରେ ହେଲାଣି। ଲାଇନ୍ ଫାଇନ୍ ପଳେଇଲାଣି ହଁ।
ଓହୋ। ଆମର ଆଡେ ତ ହଉଥିଲା ଛାଡି ଯାଇଛି ଏବେ ଆଉ ହଉନି ଆଉ ଲାଇନ ବି ଅଛି। ଲାଇନ୍ ବି ଯିବ ପଳେଇବ ମାନେ ତାପରେ ଗଲା କୋଉଠି କୋଉଠି ତାର ଛିଡିକି ରହିଯିବ ଯେ ଆଉ ଲାଇନ୍
ହଁ। ସେ ଯଦି ଦିନରେ ହେଲା ତ ଯାଇ ଚଳିବ ସେ ବୁଲିକି ସବୁକୁ ଠିକ କରିଦେବେ। ଯଦି ରାତିରେ ହେଲା ସରିଲା ଆଉ
ସେଇଆ ବା ରାତିରେ ତ ଥରେ ହେଲା ମାନେ ସରିଲା। ଆଉ ଦେବେନି
ହୁଁ।
ଆଉ ତମକୁ କଣ ସବୁ ଖାଇବ ଭଲ ଲାଗେ?
ଖାଇବା ମୋର ନନଭେଜ୍ ଉପରେ ସବୁ ଆଇଟମ୍ ଫେବରଟ୍ ଏହେ ଫାଷ୍ଟରେ ରହିବ ମୋର ବିରିୟାନୀ ହୁ - ହୁ - ହୁ - ହୁ
ସେମତି ବିରିୟାନୀ ଟା ମାନେ ମୋତେ ତମେ ତିିନି ଟାଇମ୍ ଦେଲେବି ଖାଇଦେବି ଖୁସି ଖୁସିରେ ଖୁସିରେ ଖାଇଦେବୀ ଖାଲି ମୋ ଦେହ ଖରାପ ନହବା ଦରକାର। ଖାଲି ମୋ ଦେହ ଖରାପ ନହବା ଦରକାର, ନହେଲେ ମୁଁ ଖୁସିରେ ଖୁସିରେ ଖାଇଦେବି।
ହଁ ସେଇଆା ମୁଁ ବି ସେମ୍ ମୋ ଦିଦିର ମୋର ଯାହାବି ନନଭେଜ ବାର ନନଭେଜ ବାରରେ ଯାହାବି ହେଲେ ଆମର ସବୁ ନନ୍ ମାନେ ନନଭେଜ ଉପରେ ଯାହାବି ହେଲେ ସବୁ ଆମର ପସନ୍ଦ।
ମୋର ବି ମୁଁ ସେଇ ଯୋଉ କ୍ଷୀର ଜାତୀୟ ଜିନିଷ ମାନେ ଯେମିତି କ୍ଷୀର ଦହି ଛେନା ଲହୁଣୀ ଏସବୁ କିଛି ଖାଏନି। ମତେ ଭଲ ଲାଗେନା ଗନ୍ଧାଏ ମତେ ଭାରି ଆଉ ଏଇସବୁ ମତ ମନା ଆଉ ଆମିଷ ବହୁତ ପସନ୍ଦ।
ସେୟା ବା ଆମ୍ ଆ ମୋ ତ ଆଉ ଗୋଟେ ଦିଦି ଯେ ସେତ ନନଭେଜ ଟୋଟାଲି ଛାଡିବା ଉପରେ। ତାକୁ ପସନ୍ଦ ନୁହଁ ସେ ଚିକ୍ ଚିକେନ୍ ଫିକେନ୍ ବି କିଛି ଖାଉନି, ତାକୁ ଏବେ ସେ ମାନ୍ ଟୋଟାଲ ଛାଡିଦବ ବୋଲି କହୁଛି। ହୁଁ ହୁଁ ଆଉ ଖାଇବନି ଚିକେନ ଛାଡି ସାରିଲାଣି ଚିକେନ ଯାହା ଟିକେ ଟିକେ ଖାଉଥିଲା ସେଇଟା ଛାଡି ସାରିଲାଣି ଆଉ ଏବେ ଖ ଖାଲି ମାଛ ଫାଛ କିଛି ବି ଟିକେ ଟିକେ ବାଧ୍ୟରେ ଖାଲି ମମି ପାଟି କରୁଛି ବୋଲି ଖାଉଛି। ନହେଲେ ନାଇଁ ତାର ଆଉ ପସନ୍ଦ ନୁହଁ ସେ ଛାଡିଦବ ବୋଲି କହୁଛି କୃଷ୍ଣ ଭକ୍ତ ହେଇଯିବ ଆଉ ଛାଡିଦବ ସବୁ
ଓହୋ ସିଏ ଯୋଉମାନେ ପାରିବେ ପାରିବେ ଆମ ଘରେ ସବୁ ଖାଲି କଥାବାର୍ତ୍ତାରେ ଖାଲି କହୁଛନ୍ତି, ଆଗରୁ ସବୁ ଖାଉଥିଲେ ଏବେ ଯୋଉ ଗୋଟେ ଗୋଟେ ସବୁ ଛାଡୁଛନ୍ତି ନୂଆ ନୁଆ ସେ ତମ ଯଉ ମାନେ ଭା ଆମର ବି ଜୀବ ହତ୍ୟା ଇଏ ସିଏ ତମେ ମତେ ଯାହା କହୁଛ କୁହ ମୋ ମନକୁ ଆସ ଆସୁନି ମୁଁ କଣ କରିବି?
ହଁ ସେଇଆ ସେଇଆ ମୁଁ ବି ସେମ୍ କୁହେ। ମୁଁ ବି ସେୟା କୁହେ ଯଦି ମନୁରୁ ଆସିବ ତ ଆମେ ବି ଛାଡିଦବୁ ନହେଲେ ନାଇ ମନ ରୁ ମନରେ ଅଛି ତ ଖାଇବା ପାଇଁ କି ତାହେଲେ ମନରେ ଇଚ୍ଛା ରଖି ନ ଖାଇଲେ ବି କଣ ହବ।
ଦେଖ ସେମତି ଯଦି ଆମେ ଭଗବାନ୍ ତ ସେମିତି ହିଁ କରିଚନ୍ତି ନା ଜଣେ ଜଣଙ୍କୁ ନ ଖାଇଲେ ଚାଲିବ କେମିତି ସଂସାର।
ସେଇଆ -ସେଇଆ। ଜଣେ ଆଉ ଜଣଙ୍କୁ ଖାଇବାର ଇଏଟା ବୁଲ୍- ଇଏ ହେଇଚି ଆଉ।
ଆଉ ଯଦି ଛୁଆ ବେଳୁ ସେମିତି ଖାଇବାକୁ ଦେଇନ ଥାନ୍ତେ ତାହେଲେ ଗୋଟ କଣ ହେଇଥାନ୍ତା ଛୁଆ ବେଳୁ ତ ଖାଇବାକୁ ଦେଲେ ଆଉ ପୁଣି ଏବେ ମନା କଲେ କେମିତି ଛାଡ଼ିବୁ।
ହଁ ସେଇଆ ତ ଆଉ ଉ-ହୁଁ। ଆମର ତ ଯଉ ଦିନ କିଛି ଗୋଟେ ହେଇଥିବ ଯଦି ନନଭେଜ୍ ନ ହେଲା ଆମେ ସାଙ୍ଗେ ସାଙ୍ଗେ ମୋ ଦିଦିର ମୋର ବଜାର ଚାଲିଲୁ ବିରିୟାନୀ ଟେ ଧରିକି ଆସିଲୁ ଖାଇଦବୁ।
ମୁଁ ବାହାରେ ହଷ୍ଟେଲ୍ ରେ ରହୁଥିଲି ଘରେ ମୋର ଟିକେ ଦେହ ଖରାପ୍ ପାଇଁ ଯଉ ପିସି ଉଡି ପାଇଁକା ଟିକେ ମୋ ମା ଖାଇବାକୁ ଚିଡୁଚି ମୋ ଉପରେ ଖାଇଲା ବେଳକୁ ବାହାରେ ଯେତେବେଳେ ରହୁଥିଲି ମାନେ ଅ-ସବୁ ସାଙ୍ଗ ମାନେ ଭାତ ଡାଲି ଆଣିକି ଖାଇବେ ମୁଁ ଆଉ ଗୋଟେ ସାଙ୍ଗ ଆମେ ଦି ଜଣ ଗୋଟେ ବିରିୟାନୀ ଆଣିକି ଦି ଜଣ ବରଂ ଖାଇଦବୁ ପଇସା ସରିଯିବ ବୋଲି
ହୁଁ- ହଁ ସେଇଆ ଆଉ।
ନହେଲେ ବିରିୟାନୀ ଗୁଡା ଟିକେ ଅଧିକ ପ୍ରାଇସ୍ ଆ-ଶହେ କୋଡିଏ ଶହେ ତିରିଶ୍ ଏତେ ଟଙ୍କା ଦେଇକି ଆଣିବ ଗୋଟେ ପୁଣି ଗୋଟ୍ ଟେ କେବଳ ଖରା ବେଳେ ଖାଇବା ପାଇଁ ତେଣୁ ଗୋଟେ ଆଣୁ ଦି ଜଣ ଖାଇଦଉ।
ହଁ ଆମେ ବି ମୋ ଦିଦି ର ମୋର ଗୋଟେ ଆଣିଲେ ଦି ଜଣ ଆମେ ଖାଇଦଉ। କିନ୍ତୁ ଏବେ ଖାଇବା ଦରକାର୍ ନନ୍ ଭେଜ୍ ନହେଲେ ହବନି।
ଟିକେ ପାଟିରେ ବାଜିବା ଦରକାର୍ ମତେ ବରଂ ତୁମେ ଖରାବେଳେ ଭାତ ଡାଲିି ନ ଦବ ମୁଁ ରହିଯିବି କିନ୍ତୁ ମତେ ସନ୍ଧ୍ୟା ବେଳଟା ନିହାତି ଦରକାର୍। କିଛି ବି।
ଆରେ ସେମ୍ ପୁରା ସେମ୍ କଣ କହୁଚ ଏତେ ସେମ୍ ଆମେ ବି ସେଇଆ। କିନ୍ତୁ ସନ୍ଧ୍ୟା ବେଳ ହବ ମାନେ କିଛି ତ ଟିଫିନ୍ ଦରକାର୍।
ତୁ ଏବେ ଖାଇଥିଲୁ ତିନଟା ବେଳକୁ ତତେ ଭୋକ ହେଲାଣି କହିଲି ହଁ ମତେ ଭୋକ କଲାଣି।
ସେ ସେମ୍ ପୁରା। ଆମେ ବି ସେଇଆ ସନ୍ଧ୍ୟାବେଳ ହବ ମାନେ ଆମେ ଟିକେ ମାର୍କେଟ ଯିବୁ କଣ ଖାଇବା ପାଇଁ ନହେଲେ ନାଇଁ ବାବା ଯାହାବି ହେଲେ କିଛି ଗୋଟେ କହିବୁ ଆଣିକି ଆସ ଆମେ ଖାଇବୁ ସନ୍ଧ୍ୟାବେେଳେ ଯାହାବି ହେଲେ କିଛି ଟିଫିନ୍ ଦରକାର୍। ମ ଭାଇ ସବୁବେଳେ ପାଟି କରିବ ସେଇ ମୋମୋ ଖାଉଥାଅ ଚାଉମିିନ୍ ଖାଉଥାଅ ତମ ଦେହ ଖରାପ୍ ହଉଚି ସେଇଥିପାଇଁ ସେ ସବୁଦିନି ଫୋନ୍ କଲେ କହିବ ଯଦି କଣ ଖାଇଚୁ କହିଦେଲା ମାନେ ସେ ତାପରେ ପାଟି କରିିବ ଏଇରା ଖାଇବା ଖାଇକି ତମ ଦେହ ଖରାପ ହଉଚି। ଆମକୁ କଣ ଭଲ୍ ଲାଗୁଚି ସେଇ ଏଇ ଖାଇବାକୁ ତ ଆଉ।
ହଁ ମୋ ପାଇଁ ଯଦି କହିବି ମ୍ୟାଗି ଆଣିବ ଆଜି ସକାଳେ ମ୍ୟାଗି ମୁଁ ମ୍ୟାଗି -ମତେ କହିବାକୁ ମୁଁ ଜାଣିଚି ମୁଁ କହିବି ମାନେ ମୋ ପାଟିରୁ ବାହାରିବ ମାନେ ମୁଁ ଗାଳିଟା ଆଗେ ଶୁଣିିବି ପ ଛ ରେ ଖାଇବି ଯାଇଁ ଆଗେ ବହେ ସୋଦିବେ ତାପରେ -ତାପରେ ମୋର ଟିକେ ପ୍ରୋବ୍ଲେମ ରୁହେ ନା। ସେ ଅଧିକ ମତେ କୁହନ୍ତି।
ହଁ ତମର ପିସି ଉଡି ମୋର ବି ପିସି ଓସି ପ୍ରୋବ୍ଲେମ୍ ଅଛି।
ପିସିଓଏସ୍ ମୋର ସେ ପିଶିଓଏସ୍। ସେଇଟା ପିସି ଓଡ଼ି ନଥିଲା ଆ- ପିସିଓଏସ୍।
ହଁ। ମୁଁ ଆଉ ଗୋଟେ ଦିଦିର ମାନେ ମୁ ବଡ ଭଉଣୀ ଯିଏ ମୋ ଉପର ଦିଦି ସିଏ ତାର ବି ଗାଇନିକ୍ ପ୍ରୋବ୍ଲେମ୍ ବହୁତ୍ ମାନେ ତାର ମାନେ ପିରିୟଡ଼ସ୍ ପ୍ରୋବ୍ଲେମ୍ ବି ହୁଏ ହେନ୍ତି।
ତମର ତ ଏଇ ପାଞ୍ଚ ସାତ ବର୍ଷ ଖଣ୍ଡେ ହବ ଆ ମୋର୍ ଆଉ ଟିକେ ଛୋଟ ଥିଲି ସେତେବେଳେ ସେତେବେଳେ କଣ ଆଠ ଦିନ ଚାରି ଦିନ ଛଅ ଦିନ ଏମିତି ଟିକେ ଲେଟ ରେ ଗଡି ଗଡିିକି ହୁଏ। ହେଲା ଧ୍ୟାନ ବି ଆମେ ଦଉନଥିଲୁ। ତାପରେ ତ ଯେତେବେଳେ ଆମେ କେବେ ଗ୍ରା ସେକେଣ୍ଡ ଇୟର ପଢୁଥିଲି ସେବେ ଏମତି ମୋ ପାଷ୍ଟ ସେକେଣ୍ଡ ଇୟର ଯାହାବି ମୁଁ ଖାଏ ଟିକେ ତେଲ ଭାଜି ଖାଇଦେବୀ ମାନେ ମୋର ବାନ୍ତି। ମ ବାନ୍ତି ଟିକେ ରୋଲ୍ ଖାଇଦବ ମାନେ ବାନ୍ତି ମାନେ ମୁଁ ତ ନ ଛାଡିକି ରହିପାରୁନି। ଖାଇବା ଖାଇଦଉଛି କିନ୍ତୁ ଖାଇଲା ପରେ ମୋର ବାନ୍ତି ହିଁ ବାନ୍ତି। ତାପରେ ଡକ୍ଟର ଦେଖେଇଲା ପରେ ଅଲଟ୍ରାସାଉଣ୍ଡ ପରେ ଏମିତି ଭାରିଲା ପିସିଓ ମୋର ସିଷ୍ଟ ହେଇଯାଇଥିଲା ଓଭାରିରେ। ଅନ୍ଧାରରେ ଟେଷ୍ଟ୍ ଅନ୍ଧାରରେ ମୋର ଟେଷ୍ଟ୍ ଥିଲା।
ହ ହଁ
ତାପରେ ସେଇଠି ମତେ ଡକ୍ଟର ଡକ୍ଟର ମନା କରିଥିଲେ ଚିକେନ ଖାଇବାକୁ। ମଇଦା ଜିନିଷ ଖାଇବା ପାଇଁ ଟୋଟାଲି ଛାଡିଦବାକୁ ସବୁ
ହଁ ବା ମଇଦା ପିସିଓଡି ପି ପିଷଓଏଷ ରେ ମଇଦା ଟୋଟାଲ ଆଭେଡ କରିବା କଥା ଜମାରୁ ଖାଇବା କଥା ନୁହଁ। ଆଉ ମତେ ବି ସେମିତି ମନା ହେଇଛି। ସେଇଆ ବା ସେଇଆ ତ ଆଉ ମୁଁ ବି ସେମତି ମଇଦା ଜିନିଷ ସବ ପ।
ଆ ଦୋକାନକୁୁ ଯାଇଥିଲି ଅତି ସଚୋଟ ଦେଖେଇକି ପଚାରି ତମର ଅଟା ମାଗି ଅଛି। ମ ମୋର ମନା କରିଥିଲା ନା ନାହିଁ ମୁଁ ପଳଆଇଲି ମୋ ମା କହିଲା ଦେଖ ଦେଖିଲୁ ନାହିଁ ପଳେଇ ଆସନ୍ତୁ ଆଉ ଏ ମେଗି କାହିଁକି ନେଇିକ ଚାଲିଛୁ। ମୋର ଇଛା ନାହିଁ ମୁଁ ମନେ ମନେ ଡାକୁଚି ହଉ ଅଟା ମାଗି ନଥାଉ।
ହୁଁ।
ଖାଲି ଗୋଟେ ଇଏ କରିକି ଖାଲି ଗୋଟେ ଦେଖାଣିଆ ଗୋଟେ ମାଗିକି ଆଇିଲି।
ସେ ଆଉ। ହୁଁ ମଇଦା ଜିନିଷ ତ ଏଇ ସବୁ ଇଏରେ ଟୋଟାଲ ଖାଇବା କଥା ନୁହଁ କିନ୍ତୁ ଏମାନେ ତ ଖାଇଛେ ଆଉ ପିସିଓଡି ଉ ପିସିଓଶ ତ ପ୍ରାଇ ନାଇଣ୍ଟି ପରସଣ୍ଟ ଝିଅଙ୍କର ପିସିଓଡି ପିସିଓଶ ପ୍ରୋବ୍ଲ ରହୁଛି।
ହଁ ହଁ। ମୋ ମାଙ୍କର ବି ତାଙ୍କ ଝିଅବେଳେ ସେମିତି ଗାଇନିକ ପ୍ରୋବ୍ଲେମ ଥିଲା ବ ତାଙ୍କର ମାନେ ତ ହେମୋଗ୍ଲୋବିନ୍ ପୁରା କମି ଯାଇଥିଲା ଦୁଇ ଏକ ସେତଟା ବ୍ଲଢ ନିଅନ୍ତି ସେତେବେଳେ।
ହଁ।
ମୋର ସେମିତି ଅବସ୍ଥା ନିଁ ଦୁନିଆରେ ଯେମତି ଗଡି ଗଡିିକି ହବ। ତାପରେ ହଉଛି ପେଟ ତାପରେ ବହୁତ କାଟିଲା ତାପରେ ହଉଛି ଆଉ ପ୍ରାଇଭେଟ ପାଟ ବି ମୋର ବିନ୍ଧିଲା ମତେ ଏତେ କଷ୍ଟ ହେଲା ମୁଁ ପୁରା କାନ୍ଦି ପକେଇଲି। ଆଉ। ମୋର ଏବେ ଏବେ ମେଡିସିନ ଖାଇଲା ପରେ ଆଉ ତିନ ଦିନ ମୁଁ ଖାଇଲେ ତିନ ଦିନ ଖବର ହବ।
ହଁ। ମତେ ବି ସେମିତି ମୋ ଦେହ ଖରାପ ହଉଥିଲା ପେଟ ଫେଟ କାଟିଲା ମଝିରେ ମୁଁ ସେଇଥିପାଇଁ ଯାଇକି ଆଉ। ଏ ଅଲଟ୍ରାସାଉଣ୍ଡ କଲାରୁୁ ଜଣା ପଡିଲା ଯେ ପିସିଓଏଷ। ଅଛି ବୋଲିକି ଜଣାପଇଲା ତାପରେ ଗୋଟେ ମେଡିସିନ ଦେଇଥିଲେ କହୁଥିଲେ ଖାଇଲେ ରେ ସେଟା ଟିକେ ଇଏ ହବ ବ ବୋଲିକ। ଖାଉଥିଲି ସେ ମେଡିସିନ ଟା ତ ଏତେ ପିତା ଯେ ତାକୁ ଖାଇବା ବହୁତ କଷ୍ଟ। ତିନି ମାସ କଣ୍ଟିନ୍ୟୁ ତଥାପି ସେମିତି ଖାଇଲି।
ତିନି ମାସ ଦେଇଦେଇଥିଲେ ତିନି ମାସ ସେ କହିଲେ ଆସିକି ଦେଖେଇବାକୁ ମୁଁ ଆଉ ଯାଇନି କି ଦେଖେଇନି।
ମୁଁ ବି ଯାଇନି ଆଉ।
ଓ ମୋ ଘରେ ଖାଲି କ ଯାହା ଯା ଜୀବ ମାନ ଡାକ୍ତରଖାନେ ସେ ମାସ ପର୍ଯ୍ୟନ୍ତ କିଛି ଖୋଇଦେବେନି ଝାଇଣ ଭଲୁ।
ହଁ ମୋର ବି ସେମତି ଦେହ ଖରାପ ହୁଏ ମଝିରେ ସେମତି ଛାତିରେ ପାଣି ଜମିଥିଲା ଯେ ମୁଁ ଯେମତି ଯାଇକି ପୁଣି ମେଡିକାଲରେ ଆଡ୍ମିଟ ହେଇ ଛ ରୂ ପାଣି କୋଡା ହେଲା ଶୁଣେ।
ହଁ କେମିତି ଥଣ୍ଡା।
ହଁ ଥଣ୍ଡା ମତେ ବହୁତ ହୁଏ ହଉଥିଲା ଛାଡିଲାନି ଟୋଟାଲି ଥଣ୍ଡା ସେମିତି ପ୍ରାୟ ଟାଇମ ହେଇକି ହବ ପୁରା ଯେ ଛିଙ୍କ ଖାଲି ପଡିବ ପଡିବ ଯେ ଛିଙ୍କ ବନ୍ଦ ହଉନି ଡଡଲି ତାପରେ ଥଣ୍ଡା ସେମିତି ଲାଗି ରହି ରହିକି ଜ୍ୱର ହେଲା ଜର ହେଲା ପରେ ତ ସେମିତି ଯାଇକି ଟ ଉଁ ଦେଖିଲା ବେଳକୁ ଏକ୍ସରେ କଲାରୁ ଜଣା ପଡିଲା ଛାତିରେ ପାଣି ଜମିଛି ବୋଲି ହଉ।
ଛାତି ବି ତ ପେ ନ ହଉଥିବ ପେନ୍ଧୁଥିବ।
ହୁଁ ହୁଁ ଛାତି ପୁରା ଦରଜ ହେଇକି ପିନ୍ଧା ହଉଥିଲା। ତାପରେ ଦେଖେଇଲାରୁ ଡକ୍ଟର ଏକ୍ସରେ ବହୁତଥର ମାନେ ଜର ହିଁ ଖାଲି ହେଲା। ହଁ ଜର ପରିବା ଦେଖେଇ ଦେଖିକି ଡକ୍ଟର ତାପରେ ଏକ୍ସରେ ପାଇଁ କହିଲେ ଯେତେବେଳେ ଛା ତି ଏକ୍ସରେ କଲାରୁ ଜଣା ପଡିଲା ଯେ ପାଣି ଜମିଛି।
। ଖାଇବା ତ ଯାହା ସେଇଟା ଚଳିବ କିନ୍ତୁ ଏଇଟା କେମତି ଯତନ କରିବ। ଏ ର ଥଣ୍ଡା ହୁଆ।
ତମର ଲାଗ
ଆଜି କାଲି ତ ଦୁନିଆ ପ୍ରକାର ରୋଗ। ଆଜିକାଲି ତ ଦୁନିଆ ପ୍ରକାର ରୋଗ ମୋର୍ ସେମିତି ମଝିରେ ଭିଟାମିନ୍ ଡି ସଟେଜ୍ ରୁ ହାତ ଉପରୁ ଏତେ ବିନ୍ଧିଲା ଏତେ ବିନ୍ଧିଲା ମାନେ ରାତିନୀତି ଶୋଇପାରେ ନା। ବାନ୍ଧିକି ରଖେ ହଷ୍ଟେଲ ରେ ରହିଥି ମୋ ସାଙ୍ଗମାନଙ୍କୁ ଚଢିଜା ମୁ ଗୋଡ ଉପରେ ସେତେ ଚଢଗଲେ ମତେ କାଟିବନି ବହୁତ୍ ବିିନ୍ଧା ଛିଟ୍ କା ଖରେ ଚାଲି ବରେ ନା। ହଲ୍ ଚଲ୍ ଟିକେ ମାନେ ଗୋଡତ ସ୍ଥିର ଥିବ ବିନ୍ଧା ଟା କମି ଯାଇଛି। ଟିକେ ଗୋଡ ମୁଁ ହଲସଲ କରିଦେବି ବିନ୍ଧା ଆରମ୍ଭ ହେଇଯିବ ବହୁତ ଉ।
ମୋର ତ ଏବେ ପ୍ରାୟ ଟାଇମ ଟ ସବୁ ପ୍ରାୟ ଟାଇ ରାତିରେ ହିଁ ଗୋଡ ବିନ୍ଧା ହଉଛିା ଠୁ ଟୁ ତଳ ପୁରା ବିନ୍ଧା ହଉ ପ୍ରାୟ ଟାଇମ୍ ଯେମିତି ଜିମ୍ ଜିମ୍ ହେ ଟାଇପ୍ର ପୁରା ବିିନ୍ଧା ହଉଥିବ।
। ଚାଲିବା ପାରିବନି ହାତ ବିନ୍ଧେ ମୁଁ ହାତ ଭାତ ଉଠେଇ ପାରେ ନା। ସେ କାନ୍ଦିବି ତାପରେ ଡାକ୍ତର ଦେଖେଇଲାରୁ ଆମର ଭିଟାମିନ୍ ଡି ପଚାଶ ରହିବା କଥା ମୋର ଉଣେଇଶି ଥିଲା।
ହୁଁ ହୁଁ।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
ତା ପାଇଁ କ ମ ଏମିତି ମେଡିସିନ ଖାଇକି ଭଲ ହେଲା ନା କଣ?
ହଁ ତା ପାଇଁ ପୁଣି ସେ ତିନି ମାସ ମେଡିସିନ ଦେଲେ ମେଡିସିନ ଖାଇଲା ମୁ ଆଗରୁ ବହୁତ ପତଳା ଥିଲି ଭିଟାମିନ ଡି ଆଉ କ୍ୟାଲସିୟମ ଆଇରନ୍ ଏ ସବୁ ମେଡିସିନ ସେତେବେଳେ ସବୁ ଦେଲେ ଖାଇଲା ପରେ ମୁଁ ପୁରା ମୋଟା ହେଇଲି ଆଉ ଦିନ ମାସ ତିନି ମାସ ପରେ ମୁଁ ପୁରା ମୋଟା ହେଲି।
ହୁଁ। ମୁଁ ତ ବହୁତ ପତଳା ଅଛି। ମୁଁ କେମିତି ମୋଟା ହେବି ତାହେଲେ କଣ ମୁଁ ଖାଇଲେ ସେ ମେଡିସି
। ମୁ କେତେବେଳେ ମାନେ ସୁବିଧା ହଉ ମୁଁ ଫଟୋ ପଠେଇବି ଆଗରୁ ଆଉ ଏବେ କାର ମୁଁ ବହୁତ ପତଳା ଥିଲି। ମାନେ ବହୁତ ଗୁଡେ ସେ ଯୋଉ କଂସ ରକମର ଥିଲି।
ମୁଁ ବି ସେମ୍ତି ବୋହୁତ୍ ପତଳା ଅଛି ମତେ ବୋହୁତ୍ ପ
ଏ ମେଡିସିନ୍ ସବୁ ପ୍ରକାର ଖାଇଲା ପରେ ସବୁ ତ ଦେଲେ ନା ଭିଟାମିନ୍ ଫିଟାମିନ୍ ଟନିଙ୍କ୍ ଫନିଙ୍କ୍ ଖାଇ ଖାଇି କା ତାପରେ ମୁଁ ଟିକେ ଏବେ
ହୁଁ।
କହିଲୁ କେତେବେଳେ ମୁଁ ମାନେ ମୋ ହାତ ଟିକେ ପ୍ରୋବ୍ଲେମ ଅଛି ନା ମୁଁ ଡ୍ରେସ୍ କୁ ଚିପୁଡ଼ି ପାରେନି ଚିପୁଡିମି ମାନେ ମୋଁ ହାତ ବିନ୍ଧିବ।
ହୁଁ ହୁଁ।
ଆଉ ଗୋଟେ ଜିନିଷ ଜୋର୍ ଦେଇକି କରିପାର୍
ନାଁ ଯେବେଠୁ ହାତ ପିନ୍ଧା ହଉଚି ସେବେଠୁ ନା କଣ।
ହଁ ସେବେଠୁ ମୁଁ ଜୋର୍ ଦେଇ କିଛି କରିପାରେନା। ଦୋଳି ସେଦିନ ଖେଳିକି ଆଇଲି ମୁଦେ ହେଇଯାଇଚି ହାତ ଉଠେ ପାଇଲିନି। ବିନ୍ଧିଲା ବିନ୍ଧିଲା ବଥା ହେଲା ଏ ହାତରୁ କିଛି ସବ ସପଟ ଦେଇକି ଜୋରରେ କରଦେଲା ମତେ ଯେମତି ବି ଯଣ ର ଭାଙ୍ଗିଲେ ଯେମିତି ସେ କିଛି କରିପାରେ ନା ମୋର ସେମିତି କିଛି ନ ହେଇକି ବି ମୋ ହାତରେ ମିସ୍ କରିପାରେନା।
ଉଁ ହୁଁ।